ଓ।
ନିଜେ ନିଜେ କଥା ହବୁ ହ୍ୟାଲୋ।
ହ୍ୟାଲୋ କଣ କରୁଚ କଅଁ କରୁଚ?
ଏ ବସିଚୁ।
ବସିଚୁ।
ହୁଁ ଏ ଖାଇନୁ ଚା ପିଇବୁ।
ହଉ କାଲି କଣ କଣ କରିଥିଲ? କାଲି ମାଆ ଯୋଉ କଣ ହେଲା?
ହେଲା ବହୁତ କାଲି ମଟନ ଆଣି
କାଲି କେତେ ଟଙ୍କାରେ ମଟନ ଆସିଲା କେତେ ଟଙ୍କାରେ ମଟନ ଆସିଲା?
ମଟନ ନଅ ଶହ ଟଙ୍କା।
ସେ ହେଲା
ରୋଷେଇ ଭଲ ହେଇଛି।
ନାଇଁ ନାଇଁ କଣ କଣ ସବୁ ପକେଇକି କଲ କହୁନ?
ହଁ ହଁ ପକେଇକି କଣ କଲୁ ମସଲା ପିଆଜ ରସୁଣ ଅଦା
ହଁ।
ତାକୁ ଗ୍ରାଇଣ୍ଡର ହେଲା ଗ୍ରାଇଣ୍ଡର ହେଇକି ମସଲା କଷା ହେଲା ତେଲ ପଡିକି ତେଲ ଆଉ ତେଜପତ୍ର ତା ସାଙ୍ଗେ ପଇଲା ହଳଦୀ ଲଙ୍କାଗୁଣ୍ଡ ତାପରେ ମସଲା ତାରେ କଷା ହେଲା ତାପରେ ମସଲା କଷା ସାରିଲା ପରେ ତାପରେ ମଟନ ପଡିଲା। ମଟନ କଷା ହେଲାଠୁ ବାହାର କରିକି ଖିଆ ହେଲା।
କେ ଏଇ ଯୋଉ ପ୍ରେସର ରେ ବସେଇଲ ନା ଏ ଯୋଉ ହାଣ୍ଡିରେ ବସେଇଲ।
ନା ପ୍ରେସର ରେ ସିଟି ମାରିଦେଲୁ ପୁରା ବଢିଆକି ହେଲା।
ହୁଁ କାଲି ଭଲ ଲାଗୁଥିଲା ଖାଇଲା ବେଳକୁ ଭଲ ଲାଗିଲା। ଖାଇକି ଶୋଇପଡିଲୁ ଆଉ କଣ କରିବୁ। ଆସିଥିଲା ହଉଛି ଆମ ପୁଅ ଆଇଥିଲା ତା ସାଙ୍ଗରେ ତା ତାଙ୍କ ଯୋଉ ଭଣଜା ଯିଏ ଏ କଣ ତା ମାମୁଁ ଯିଏ ସିଏ ଆସିଥିଲା। ରାତିରେ ଆସିଥିଲେ ସବୁ। ବସିକି ଗପ ସପ ଗୁଡେ କଲୁ। ଏମିତ ଆଉ ସେ ତାଙ୍କର ଗଲେ ହଉଛି ଏଇ ସାଢେ ଦଶଟା ହବ ଆଉ। ଆମ ଝିଅ ଟା ଖାଲି ଚିଡିମିଡି ହେଲା ସେ କରିଥାନ୍ତା ତାକୁ ଟାଇମ ହେଲାନି। ତାଙ୍କ ପାଟି ଶୁଣିକି ଚିଡ଼ିମିଡ଼ି ହେଇକି ଶୋଇ ପଡିଲା ଆଉ।
ଆାଇଁଛପଁ କାଲେ ବାସ ସନ୍ଧ୍ୟା ବେଳକୁ ଯାଇଥିଲେ ହକ ଲାଖେ ଆମେ ମଟନ ଖାଇବୁ।
ହୁଁ। ପାଗ ଟା ବି ଭଲ ହେଇଥିଲା।
ହଁ।
ତମ ଆଡେ ବର୍ଷା ବୁର୍ଶୀ ହେଲାଣି।
ବର୍ଷା ଆମ ଆଡେ ତ ସକାଳୁ ପରସ୍ତେ ଗଲାଣି।
ହୁଁ ଆମର ଫିରି ଫିରି ହଉଛି।
ହଁ।
ହୁଁ।
କାମ ସରିଲାଣି ଚା ବସିଛି। ହଁ। ତ ଗାଧୁଆ ପାଧୁଆ କିଛି ହେଇନି ବର୍ଷା ପଡୁଛି।
ହଁ। ଆମର ସବୁ ସରିଗଲାଣି ମ ପାଞ୍ଚଟା ବାଜିନଥିଲା ଉଠି ପଡିଥିଲି ଉଠି ପଡିକି ହଁ ଲାଟିନ ଫାଟି ଯାଇ ପାଣି ଉପରେ ଚଢେଇଲି ପାଣି କି ଟାଙ୍କି ଚଢେଇଲି ତଳ ପାଣି ସବୁ ଥୋଇଲି ଫୁଲ ଫାଲ କଲି ବାତ୍ୟା ହେବ ପା ଦୁଇ ତିନି ଦିନ କାଳେ ପାଣି ପ୍ରୋବ୍ଲେମ୍ ହବ। ସେଥିପାଇଁ ସବୁ ପାଣି ଫାଣି ବ୍ୟବସ୍ଥା କରି ସାରିଲିଣି।
ତ ଗୋଟେ ଡ୍ରମ ରେ ପୁରେଇ ଦେବା ପାଇଁ ଆଜି
ହୁଁ ଆଜି ପାଣି ଡ୍ର ପୁରେଇ ଦେଇଥାଏ। ଆଉ ନହେଲେ ଏଇ ଯୋଉ ଅସୁବିଧା ହେଇଯିବ କଣ କି
କିଛି ବି ଅସୁବିଧା ନାହିଁ ଆମର ହାତ ବଡେଇଲେ ପାଣି। ଆମ କୂଅରେ ହାତ ବଢେଇଲେ ପାଣି। ଆମ କୂଅ ପୁରା ଫୁଲ ହେଇଯାଇଛି ଆମର କେତେ ସୁନ୍ଦର ହେଇଛି। ଆମେ ତାକୁ ପୁରା ଯତ୍ନ କରିକି ରଖିଛୁ।
ଆମ। କୁଅ ସଫା କରିବାକୁ ଗୋଟେ ଆଜି ବହୁତ ସଫା କରିଛି ତା। ସାଇଁରେ ଟିକେ ଟିକେ ଅ ଅଳିଆ ପଡି ଯାଇଥିଲା। ତାକୁ ସଫା କରି ପୁରା ପରିଷ୍କାର କରିଛି।
ଓ ହଉ ଆଉ ତମର ଯେଉଁ ଶୁକ୍ରବାର ଦିନ ଯେଉଁ ଆସିବାର ଥିଲେ କଣ ହେଲା।
ଆଜି ଆମର ବିଲ ବାଡି ମୋପା ବା। ପାଇଁ ଅମିନା ଆସିବେ।
ଆରାଇ ଅମିନ ତହସିଲି ଏମାନେ ସବୁ ଆସିବେ ଆମର ବି ଲ ଆଉ ବାଡି ମପା ହ ମପି ହବ ଆମେ ପୋଲିସି ପ୍ରୋଟେକ୍ସନ ନେବା ପାଇଁ ଏଇନା ବାପା ଯିବେ ଆଉ ସି ସି ପୋର୍ଟର ଆସିବେ। ତାଙ୍କୁ ଦରଖାସ୍ତ କରାଯିବ ପୋଲିସି ପ୍ରୋଟେକ୍ସନ୍ ଆସିବେ ସବୁ। ଆସିକି ରହିଲେ ତାପରେ ବିଲ ବାଡ଼ି ସବୁ ମପା ହବ ଆଉ।
ହୁଁ।
ହୁଁ।
ଆ ତାହେଲେ ହଉଚି ସେଟା ସୁ କ୍ରୁବାର କୁ ଥିଲା ତ ସେଇଥିପାଇଁ ମୁଁ କହିଲି ଶୁକ୍ରୁବାର ତ ଥିଲା କହୁଥିଲେ। ଆଉ ଗୋଟା ଆଉ ଗୋଟେ ଦିନକୁ ଗଡ଼ିଗଲା ଆଜି ବର୍ଷା ଅଛି। ଦେଖିକି ପାଗ ଦେଖିକି ଆସିବେ ଆଉ କଣ।
ଏଇତ ଯଦି ନଦେବୁ ତ ଅସୁବିଧା ଏଇ ବର୍ଷା ପାଇଁ ତ ବହୁତ୍ ଅସୁବିଧା କଣ ହଉଚି। ଠିକ୍ ଟାଇମ୍ ରେ ବି ସେ ଆସିବେ ଖାଇ ପିଇକି ନଅଟା ସାଢେ ନଅଟା ବେଳକୁ ସେମାନେ ଆସିବେ। ଆସିଲେ ତାଙ୍କ ପାଇଁ ସେ ସବୁ। ଇଏ ସବୁ ହେଇଚି ବନ୍ଦୋବ ସ୍ତ ସବୁ ହେଇଛି ଖାଇବା ଥଣ୍ଡା ଉଁ
ନାଇଁ ଖାଲି ଏଇ ସବୁ ଜିନିଷ ଜଳଖିଆ ଉପରେ ହୁଏ ନା ଆଉ କଣ କେମତି?
ହଁ ଜଳଖିଆ ଉପରେ ହୁଏ। ଥଣ୍ଡା ଆଗେ ଦିଆହବ ତାପରେ ସେ ମାପା ମାପି କ ଅଧା। ସରଲା ପରେ ସେ ଟିକେ। ଖାଇକି ଯିବେ ତାଙ୍କ ମିଲ୍ ଟାଇମ୍ ଯେବେ ନ ହେଇଥିବ ତାହେଲେ। ଏଁ ଜଳଖିଆ ଟାଇମ୍ ହେଇଥିବ ତାହେଲେ ଖାଇବେ ମିଲ୍ ଟାଇମ୍ ହେଇଥିଲେ ସେ ଖାଇବେନି ତ।
ଓହୋ ଏଇଥର ଯଦି କରିବେ ସବୁ ପଇସା ପତ୍ର ଦେବେ?
ସମସ୍ତେ ଦେବା ପାଇଁ ବାପା କାଲି କହିଦେଇକି ଆସିଛନ୍ତି ସମସ୍ତଙ୍କ ଦାଦାଙ୍କ ଘରେ ସେ। ସାନ ଦାଦାଙ୍କ ଘରେ ମଝିଆ ଦାଦାଙ୍କ ଘରେ ଏଠି କାଳିଆ ଦାଦାଙ୍କ ଘରେ। ସବୁ କହିଦେଇକି ଆସଚନ୍ତି କାଲି ସବୁ କୁଆଡେ ଯିବନି ଆମ ବିଲବାଡି ମ ପା ହବ ପଇସା ପତର ର ଖିକି ଏଇଆ ଆଉ ସବୁ ଏକାଠି ହେଇକି ଥିବ। ନଅଟା ସାଢ଼େ ନଅଟା ବେଳକୁ ଆରାଇ କା ଅମିନ ଘରିକା ସବୁ ଆସିବେ।
ହୁଁ।
ହୁଁ।
ହଁ ତାହେଲେ ଭଲ ହେଇଛି ଯାହାହେଲେ ସେମାନେ ଆସନ୍ତୁ ଆସିକି କାମ ଟିକେ ତୁଟେଇ ଦେଇକି ଯାଆନ୍ତୁ।
ଉଁ ଏଇ କାମରେ ବହୁତ୍ ହଇରାଣ ହେଲେଣି। ଆଉ କଣ କରିବା ତାହେଲେ ତାପ ଏୟା ପରେ ଫୁଣି ଆହୁରି ଦଉଡିବାକୁ ପଡିବ ବିଲ ବାଡି। ରେ ରେଜିଷ୍ଟ୍ ହବ। ଆଉ ତା ସାଙ୍ଗରେ ଲାଗିବାକୁ ବହୁତୁ ପଡିବ କଣ କରିବା।
ଆଉ ଚାରି ମିଣ୍ଟି ରୁହ ରୁହ ରୁହ ଆଉ ଚାରି ରୁହ ଆଉ ଚାରି ମି ଣ୍ଟି ରହିଛି ଉ
ଆଉ ଚାର୍ସଟେ ତରୁହ ରୁହ ରହିଥା ଟିକେ ଯୋଉ।
ବାପା ଶୋଇଚନ୍ତି ତାଙ୍କର କଣ ପେଟ ଟା କଣ ଗଡବଡ ହଉଚି ଯେ ଉଁ ଝାଡା ହେଲା ଦିଟା ତିନଟା ଆଜି ଟିକେ ମିଶିରି ପାଣି ଏଇନା ତାଙ୍କୁ ଦେଇଚି ତ ଗ୍ୟାସ୍ ହେଇଯାଉଚି କଣ କହିଲ
ହୁଁ। ଶୋଇ ରହିଚନ୍ତି ତ ଖାଇକି ଶୋଇ ରହିଲାଠୁ ସେଟା ହଜମ ଶକ୍ତି ହେଇପାରୁନି।
ସେଇଟା ହଉଚି କଥା ଟିକେ ନାଗୁ ହଉଚି। ଝାଡା ହଉନି ପେଟ କଣ ହେଇଯାଉଚି ଏମିତି କାଟି-କାଟି ଦଉଚି। ଦେ ସିଏ ହଉଚି ସିଏ ସକାଳୁ ଉଠିକି ଯୋଉ ମିଶ୍ରୀ ପାଇଁ କହଲେ ସେଇଥିପାଇଁ ମୁଁ ସକାଳୁ ଚା କରିଦେଇଥିଲି ତାଙ୍କ ପାଇଁ
ହୁଁ।
ଆଉ ସେଇ ଟିକେ କରିଦେଲି ସେ ତାଙ୍କର କହିଲେ ମୁଁ ଟିକେ ମୁଁ ଏଇ ପାଣି ଫାଣି ବସେଇ ଦେଇଚି ଭା ଚାଉଳ ପକେଇବ ବୋଲି ବୋଉ ଆସିଗଲାଣି ଗାଧେଇକି ବୋଉ ଗାଧେଇକି ଜଷ୍ଟ ଆଉଚି।
ତ ଗାଧୋଇ ଯାଇନି ତ ତାପରେ ସବୁ ସରିନି ସବୁ ସରି ସାରିଲାଣି ଯେ ବସିଚି ବର୍ଷା ହଉଚି ଥଣ୍ଡା ଟା ହେଇଚି। ତାପରେ ସେ ପାଣି ଗାଧାଉଥିଲି କୂଅ ପାଣି ଗାଧେଇଲା ବେଳକୁ ଜୋରେ ଥଣ୍ଡା ଧରୁଚି ବହୁତୁ ସଫା ସଫି କରିଆ ପାଇଁ ଅଛେ ଆଉ ସେବେ ଆଉ କଣ କରିଆ।
ହୁଁ। ଏ ପିଲା ସବୁ ସ୍କୁଲ୍ ଆସିଲେଣି ବା ଏଇନା କେମିତି ଏଇ ଯୋଉ ଗାଡି ରେ ପଶିକି ଉଁ ରଡି କରି କରିକି ଆଉଛନ୍ତି ଛୁଆ ସବୁ ଏଇପଟରେ।
ହୁଁ ଛୁଆଙ୍କର ପାଠ ପଢା ତ ଆଉ ସେଥିପାଇଁକା ସେ-ସେ ସକାଳୁ ଆସିବେ ନା ଏଗାର ଟାରେ ତାଙ୍କର ଛୁଟି।
ଓଁ ହୁଁ-ହୁଁ।
ଆମକୁ କାଲି ଶୋଇଲା ପରେ ଏତେ ମଶା କାମୁଡିଲେ କାଲି ବହୁତ ମ ତା ପାଇଁ ବହୁତ ଚିନ୍ତା ଯେତେ ଫ୍ୟାନ୍ ଦେଲେ ହେଲେ କଣ ହବ ଗୋଟେ ବଡ ମସୁରୀ ଟେ ନ ଆଣିଲେ ବହୁତ୍ ଅସୁବିଧା ଆମର ହଉଛି।
ବ ଏଇ ଦିନଟା ବେଶି ଅଡୁଆ ହେଲାମ।
ଏପଟରେ ଏ ସବୁ ଏଇ ଯୋଉ ଝର କା ଆମର ଡୋର୍ ଟିକେ ଖୋଲା ଅଛି ତ ସେ ଖୋଲା ରହିଲା ସକାଶେ ସେ ଯାହା ହେଲେ ବି ପଳେଇ ଆସୁଚନ୍ତି। ନାଇଁ ରାତିରେ ବନ୍ଦ ହଉଚି। କିନ୍ତୁ ଯାହା ହେଲେ ବି ଏଟା ପଦା ପଟଟା ନା ବହୁତୁ ଏପଟେ ସବୁ ବିଲଗୁରା ସେ ସବୁ ମଶା ଗୁରା ଘରେ ଆ ସିକି ପଶୁଚନ୍ତି ତା ପାଇଁ କଣ ଆଉ କରିବୁ।
ଝରକା କାଲି ଆମର ବନ୍ଦ କରିଥିଲୁ କିନ୍ତୁ ଯାହାହେଲି ବି ଗୋଟେ-ଗୋଟେ ମସା ଲାଷ୍ଟକୁୁ ଲାଗୁଛନ୍ତି ମ। ଧୂପ ଗୋଟେ ଦେଇକି ଦିଆହଉ ଚି ସଇଲା ପରେ ଦେଖିବା ଯାହାହେଲେ ଗୋଡ ଯଦି ଟିକେ ନ ଘୋଡେଇ ହେଇଥିବ ଗୋଡକୁ ଯାହାହେଲେ ଗୋଟେ-ଗୋଟେ
ମୁଁ ଆଜି ସେ ଘର ଭିତରେ ଧୂପ ଲଗେଇ ଝରକା ବନ୍ଦ କରି ଡୋର ବନ୍ଦ କରି ତାକୁ କେମିତି ଇଏ କରାହବ ଉ ନହେଲେ ମଶାରେ ଟାଙ୍ଗିକି ଶୋଇବାକୁ ପଡିବ ଆଉ।
ହଁ ବା ମସୁରୀ ନଦେଲେ ଫୁଣି ଏଇ ଯୋଉ ଗୁଡ୍ ନାଇଟ୍ ଗୋଟେ-ଗୋଟେ ଆଣିଲେ ହବ ଯେ ଆମର ତ ରହୁଚି କବାଟ ନାହିଁ ଗୁଡ୍ ନାଇଟ୍ କଣ ଆଣିବୁ। ଗୁଡନାଇଟ୍ ଗୋଟେ ଗୋଟେ ଲଗେଇଦେଲେ ଲିକ୍ୱିଡି ଯଉଟା ଲଗେଇଲେ ଆଉ ଜଣା ପଡିବନି ଯେ ଆଉ ସବୁବେଳେ କଣ ଆଉ ଯୋଉ
ହୁଁ।
ଆଉ ସେଇଥିପାଇଁ
ଘାଡି ହେଲା ପାଇବାକୁ ଘୋଡେଇ ଦେଲା ଅମିତାର ଷ୍ଟଲ ଫଲ ନାଇଟ ଯାହା ପାଇଲା ସବୁ ତକ ଘୋଡେଇଇଚି। ସକାଳୁ ଉଠିଲା ଦିଟା ଷ୍ଟଲ ଗୋଟେ ନାଇଟି ସେ ତାର ଘୋଡେଇ ହେଇଚି ଘୋସରା ଘୁଷୁରି କରିକି।
ଅନେଇଲୁ ଆଉ ସାନା ପୁଅ ରା ତି ତିନିଟା ରୁ ଉଠି ସେମାନେ ଯୋଉ ରୋଲ କରୁଚନ୍ତି। ପୁରା ପାଟି ଚିଲେଇ ମୋବାଇଲି ବସେଇ ଆସିକି ମତେ ମଶା କାମୁଡୁଚି ମତେ ଘୋଡାଅ ତାପରେ ବେଡସିଡ୍ ଆଣିକି ଘୋଡେଇ
ତାଙ୍କର ପିକନିକ ଚାଲିଚି କିଛି ଆଉନାଇଁ ପି
ଯାଏ ଅନିଲି ଆସ ଥିନେ ଯୋଉ ଡିଷ୍ଟର୍ବ ମାନେ କହିବାକୁ ନାଇଁ ନା ଶୋଇବା ନା ଖାଇବା ତାକୁ ଭୋକ ହେଲା ରାତି ଚାରି ଟା କହୁଚି ମତେ ଭୋକ ହଉଚି। ମତେ ଖାଇବାକୁ ଦିଅ ମତେ ଦାନ୍ତ କାଠି ଦିଅ। ଆଉ ମୁଁ କେମିତି ଶୋଇବି? ଆଉ ମ ଦାଢ କାଟିବି ଇତ୍ୟାଇ ଇତ୍ୟାଦି ଇତ୍ୟାଦି କଥା କହୁଚି ମୁଣ୍ଡପୁରା ଖରାପ କରିଦେଲା।
ଦଶ ମିନିଟ୍ ଭାଜି ଦେ।
ଏବେ ଆସିକି କହୁଚି ମୁଁ ରହିଥା ସେଉ ଖାଇବି ମତେ ଚା ଦେ ପିଇବି।